କଣ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଆପଣ କଣ ଏବେ କରୁଛନ୍ତି
ଏଇ ବସିିଲି ଟିକେ କାମ ସାରିକି ଆଉ
ଆପଣ କଣ ଖାଉଛନ୍ତି ନା କଣ କଡ଼କଡ଼ ଶୁବୁଚି
ହଁ
କଣ ଖାଉଛନ୍ତି ଆଜ୍ଞା
ହାଇ ମୁଡିକି ଗୋଟେ ଖାଉଛି
କେଉଠାଣିଲେ ମୁଡ଼ୁକି
ଭାଇ କିଣିକି ଆଣିଥିଲି ଆଉ ଥିଲା ଘରେ
ଆପଣ ଆପଣ କଣ ବ୍ରହ୍ମପୁରଆ ଲୋକ କି
ନା ନା ଆମେ ଭଦ୍ରିକା
ଆଚ୍ଛା ଆଚ୍ଛା ମୁଡ଼ି ଖାଇବା କଣ ଭଲ ପାଆନ୍ତି ନା କଣ
ଖାଲି ବରମ ପୁରିଆ ଲୋକ ଖାଇବେ ଆଉ ଭଦ୍ରିକା ଆଉ କଟିକିଆ ବାଲେଶରିଆ ଖାଇବେନି ନା ହ
ଆଜ୍ଞା ମୁଡକିଟା ଆଚୁଆଲି ବ୍ରହ୍ମପୁରରୁ ମେଡେ ସେଇଟା ବ୍ରହ୍ମପୁର ଲୋକ ହିଁ ବାହାର କରିଥିଲେ ଏ ବେପାର ହୁଏ ତେଣୁ ଆଚାର ଆଉ ଏଇ ଯ ଗୁପଚୁପ୍ ପାଣି ଆଉ ଏ ଯ ବଡ଼ିଫଡ଼ି ପାମ୍ପଡ଼ ଏଗୁଡ଼ା ତ ବ୍ରହ୍ମପୁରର ପ୍ରଡ଼କ୍ସନ୍ ସବୁ ହୋଇଇଛି ସେଠାରେ ଲୋକ ସମ ତଙ୍କ ଘରେ ଦେଖି ତିଆରି କରନ୍ତି ଆଉ ତେଣୁ ଆପଣ ପିଲାମାନେ ଏ ମୁଡ଼ିକି ଫୁଡ଼ି ଆଚ୍ଛା ଆଚ୍ଛା ଆ। ଆପଣ କଣ ମୁଡ଼ିକି ଖାଇବାକୁ ଭଲ ପାଆନ୍ତି ପିଲାମାନେ ବି ଭଲ ପାଆନ୍ତି ନା କଣ।
ହଁ।
ଆଚ୍ଛା ଆଚ୍ଛା। ଆଉ ଏଇଟା କି ମୁଡ଼ିକି ସାଧା ସାଧା ମୁଡ଼ୁିକି ନା ରାଗ ମୁଡ଼ୁିକି।
ଏଟା ଚାଉଳ ପୁଦିିନା ର।
ଆଚ୍ଛା ଆଚ୍ଛା ଆଚ୍ଛା ଏ କେତେ ଟଙ୍କା କଣ ପ୍ୟାକେଟ୍ ନେଉଛି।
ଦଶ ଟଙ୍କ ଦଶଟଙ୍କା ଦଶଟା ନେଖା ଦଶ ଟଙ୍କା କୋଡିଏ ଟଙ୍କା ପଚିଶି ଟଙ୍କା ନେଇକି ଆଉ ତାର। ଖାଇକି ଯୋଉଟା କମ ଥିବ ବେଶୀ ଥିବ ଅଛି ଆଉ।
ଆଚ୍ଛା ଆପଣ ଆପଣ ପିଲାମାନେ ତ ଗୋପଚୁପ୍ ଖାଇବାକୁ ଭଲ ପାଉଥିବେ। ଏଇ ଯ ଗୁପୁଚୁପୁଟା ଆପଣ ମାନେ ଦୋକାନରେ ଯାଇ କିଣି ଖାଆନ୍ତି ନା ନିଜେ ଘରେ କରି ଖାଆନ୍ତି।
ଦୋକାନରେ ଖାଆନ୍ତି ନହେଲେ ଘରେ କରିକି ଖାଆନ୍ତି। ଘରେ କରଲେ ଭଲ ଲାଗେନି ଘରେ ତିଆ ଟା ଟାଣ ଟିକେ ଲାଗେ।
ଓ ହଉ ଆପଣ ଯୋଉ ବଜାରରେ ମିଳୁଛି ଶୁଖିଲା ଗୁପୁଚୁପୁ ତାକୁ ଆଣିକି ଛାଣିକି ଖାଆନ୍ତି ନାହିଁ କି।
ହାଉଲ।
ହଁ ତେଣୁ ଯାହାବି ହେଲେ ବାହାର ଗୁପୁଚୁପୁଟା ଭଲ ଲାଗେ ତାଙ୍କ ଖଟା ପାଣି ଭଲ ଟେଷ୍ଟ ରହେ ନୁହେଁ କି।
ହଁ।
ଆପଣ ଏଠି ଖଟା ପାଣି ଟା କେମିତି କରନ୍ତି ତିଆରି।
ଆମର ତେନ୍ତୁଲୁ ଖଟା ଭେଦେଇ ଦଉ କଞ୍ଚା ଲଙ୍କା ପୁଦିନା ପତର। ଆଉ ଖଟା ଚକଡି ଦଉ ଲୁଣ ବିଟ ଲୁଣ ଟିକେ। ପକେଇକି ଦଳିଦବୁ ଆଉ।
ଆଚ୍ଛା ଆଚ୍ଛା।
ଆଳୁ ଭକାନୁ। ଆଳୁ ମଟର ପିଆଜ ଦଳି ଦଉ ଧଣିଆ ପ ପକେଇକି ଟିକେ ବାଦାମ ପକେଇ ଦଉ ଯେ ଖାଅ ଆଉ ବୁଡେଇକି ଆଉ।
ଆଚ୍ଛା ଆଚ୍ଛା ଆଉ। ଆଉ ଆଉ ଘରେ ଆପଣ କଣ ସବୁ କରନ୍ତି ଚାଟ୍ କରନ୍ତି ଆପଣ ତିଆରି।
ହାଁ ଚାଟ କରୁନା ଭାରି ଝାମଡା ଚାଟ ର ଆଳୁ ସିଝା ମିଚର। ସେଉ ଆଉ ସେ ଦୁନିଆ ଝାମେଲା। ସସ ଫସ ପକେଇ କଲାବେଳକୁ ଭାରି ଟେନସନ।
ନା କେବେ ଆପଣ କରିନାହାନ୍ତି ଚାଟ୍ କରିନାହାନ୍ତି।
ହଁ ଥରେ ଦି ଥର କରିଥିନି ସେ ପାମ୍ପଡ଼ ଛାଣିକି ଶୁଖେଇବ ତାକୁ ବେଲ। ତାର ବେଲିକି ମଇଦାରେ ଫେରେ ତାକୁ ଶୁଖେଇବ ତାକୁ ଆଣିବ ଛାଣିବ ଏ ଭାରି ଟେନସନ।
ଆଚ୍ଛା ଆଚ୍ଛା ନାଇଁ ଚାଟ୍ ଟା କଣ କି ଆପଣ। ବର୍ତ୍ତମାନ ପଜାର ଗଲେ ଚାଟ ହାଫ୍ ପ୍ଲେଟ୍ ସଳା ପଚାଶ ଟଙ୍କା ନେଲେଣି। ମାନେ ଏତେ ରେଟ୍ ହେଇଗଲାଣି। ମାନେ ଏବେ ଏବେ ବାହାରେ ଆପଣ ଟିଫିନ୍ ଟେ କରିବାକୁ ଡର ମାଡୁଛି କାରଣ ବହୁତ ରେଟ୍। ହେଇଗଲାଣି ଆପଣ ଏ ଛୋଲେ ଭୁଟିଲେ ଖାଇଥାନ୍ତି ଛୋଲେ ଭୁଟିଲେ।
ହଁ ସିଏ ସତୁୁରି ଟଙ୍କା ନା କେତେ?
ନାଇଁ ନାଇଁ ଏଇଟା ତିରିଶି ଟଙ୍କା ଚାଳିଶି ଟଙ୍କା ନଉଛନ୍ତି। ଦେଖନ୍ତୁ ସେ କାବୁଲି ବୁଟରେ ଖାଲି ଇଏଟା ହେଇଥିବ। ଆଉ ଗୋଟେ ପୁରୀ କରିଥିବେ ବଡ ପୁରୀଟେ। ସେଆକୁ ଆଜ୍ଞା ଏତେ ପଇସା ରେଟ୍ ତେଣୁ କଣ ବାହାରେ ଆପଣ ଖାଇବେ? ଆପଣ ଚାଲନ୍ତୁ ଗୋଟେ ରୋଲ୍ ସାଧା ଆଉ। କି ଆଇଁଷ ରୋଲ୍ ଖାଆନ୍ତୁ ଷାଠିଏ ସତୁରି ଟଙ୍କାରୁ କୋଉଠି କମରେ ନାହିଁ ତେଣୁ। ଏଇ ପିଲାମାନେ ତାଙ୍କର ସେଇ ଖାଦ୍ୟ ଖାଇବା ପାଇଁ ଭାରି ଭଲ ପାଉଛନ୍ତି। ଆମ ତଳ ଘରେ। ଆମେ ଯୋଉ ରହୁଛୁ ଆମ ତଳ ଘରେ ଗୋଟେ ଝିଅ ଅଛି ସେଇ ଖାଦ୍ୟ ପାଇଁ ଡେଲି ତା ମାଆ ତାକୁ ଡେଲି ବାଡଉଚି ଦି ତିନ ଥର। ଆଇ ସିଏ ସବୁବେଳେ ଖାଲି କହିବ ମୁଁ ଖାଲି ବାହାର ଜିନିଷ କିଣି ଖାଇମି ଥଣ୍ଡା ଖାଇମି। ସେ ପାସ୍ତା ଖାଇମି ଗୁପଚୁପ ଖାଇମି ଏମିତିଆ। ତା ମାଆ ଯେତେବେଳେ ଯାଏ ଚା ତା ମା ଚାକିରି କରିଛି ତେଣୁ ତା ମାଆ ଯେତେବେଳେ ଅଫିସରେ ଫେରିବ ଇଏ ତାର ଫୋନ୍ ଧରି ବହିଥିବ ତାଙ୍କର ଯଦି ଫୋନ ନ ପାଇବା ଆମ ଫୋନରେ ଆସି ଫୋନ୍ କରିବ ମାମା ମୋ ପାଇଁ ଏଠି ଆଣିବୁ। ସେ ବଡ଼ଗଡ଼ ଛକରେ ସେଠି ଗୋଟିଏ କୋଡ଼ିଏ ଟଙ୍କା ରୋଲ୍ ମିଳୁଛି ଗୋଟେ କଣ। ସେଠୁ ଆଣିବୁ ଏଇ ଅମକେଇ ଆଣିବୁ ଏମିତି ତାର କରେ ଆଉ। ତା ମାଆ କହିବ ହଉ ଠିକ ତୁ ପାଠ ପଢ଼ୁଛୁ ନା ଆଗେ ଆସିକି ପାଠ ଉପରେ ତାପରେ ଆକ୍ରମଣ ହୁଏ। ତେଣୁ ପାଠଟା ପଢ଼ୁଛି ନାହିଁ ସେଳୁ ତା ମାଆ ତାକୁ ଦୁମ ଧାମ କରି ଦିଟା ବଜାଏ। ହୁଁ ସେଯେ ପାଠ ଭଲ କରି ପଢ଼ନ୍ତା ତା ମା ତ କୁଆଡେ ଡେଲି ସୋଲାପ୍ରିତି ଆଇଟାମ୍ ଦିଅତା ସୋଲାପ୍ରିତି ଆଜ୍ଞା କଣ ଜାଣିଛନ୍ତି?
ମାଡ।
ହଁ ନାଇଁ ଆଜ୍ଞା ସୋଲାପତିରା ଗୋଟେ ମାନେ ଭଲ ଖାଦ୍ୟ ସବୁ ଚାଖଣ ଖାଦ୍ୟ ଆଉ ତା ମା ଆଣିଦିଅନ୍ତା। ଏୟାତ ସବୁ ଠିକ୍ ସେ ପିଲାଟି ତ ପାଠରେ ଭୁଲ କରୁଚି। ତେଣୁ ତା ମାଆ ତାକୁ କଷୁଛି ପକେଇ ଆଉ ବୁଝିଲେ କି।
ଛୁଆ ଆଉ ସମ୍ଭାଳ ହଉନି ଆଉ କଣ ତକର ଦୁନିଆ ଛୁଆ ଖାଉଛନ୍ତି ଆଉ ଦେଖୁଛନ୍ତି ଆଉ କଣ।
ହଁ ଏବେ ସେ କଣ କରିଛି ଆଉ ମାନେ ଆ ତା ବାପ ତାବାପା ତା ଦିଦି ସବୁ ଚାକିରି କରିଛନ୍ତି ସେ ତାଙ୍କଠୁ ପଇସା ମାଗିକି ରଖୁଛି। କହୁଛି ମୋତେ ପଇସା ଦିଅ ମୁଁ ଖର୍ଚ୍ଚ କରିମି। ଆଉ ଏମାନେ କଣ କରୁଛନ୍ତି ତାକୁ ଖାଲି କାମ ବରାଦ କରିକି ଆଦେଇ କରୁଛ ଏଇ ଲୁଗାସୁଖେଇ ଦେଇଆ। ଏଇ ଭାତ ବାଢେ ଏଇ ପାଣି ଆଣେ ଏମତିଆ। ଏମିତିଆ ସବୁ ତାକୁ କାମ କାମ ବରାଦ କରୁଛନ୍ତି। ବୁଝିଲେ କି। ସେ ପିଲାଟି ଭଲ ପିଲାଟେ ମାନେ ଭାରି ଶାନ୍ତ ପିଲାଟେ ତାର ସେ ଇଏ ନାହିଁ ଆଉ କାମଧନ୍ଦା କରିବାକୁ ସେ ଭାରି ଏକ୍ସପର୍ଟ ଆପଣ ବିଶ୍ୱାସ କରଵେନି ଛାତ ତାପରେ ଲୁଗା ଶୁଖା ସେ ପିଲାଟି ମୁଁ ଦେଖିଛି ଘଣ୍ଟେ କାଳେ ଲୁଗା ଶୁଖେଇବ ଖରାରେ। ପୁଣି ଯାଇ ପାଞ୍ଚଟା ବେଳେ ତୋଳିକି ଆଣିବ। ଆଉ ତାଙ୍କର ଛାତ ଉପରେ ଗଛ ଦଶ କୋଡ଼ିଏ ଟା ଖଣ୍ଡେ ଲଗେଇଛନ୍ତି ଫୁଲ ଗଛ। ଗଛ ଆଉ କଣ ସବୁ ଗଛ ଗେଣ୍ଡୁ ଫୁଲଗ ଏମିତି ସବୁ ଲଗେଇଛନ୍ତି। ସେ ସବୁଦିନ ଏଇ ସ୍କୁଲରୁ ଆସିକି ପାଞ୍ଚଟା ସାଢ଼େ ପାଞ୍ଚଟା ବେଳକୁ ଗଛରେ ପାଣି ଦେବ। ଆଉ ଗଛରେ ଯଦି ଘାସ ଫାସ ଥିବ ତାକୁ ସଫା କରିଦେବ। ଆଉ ସପ୍ତାହକୁ ଥର ଦି ଥର ସେ ଛାତ ବି ସଫା କରେ ସେ ପିଲାଟି ଏତେ ଭଲ। ପିଲା ଗୋଟେ ଅଳିଆ ପକେବନି ଯଦି ରସୁଣ ଖଟା ଗୋଟେ ନେଇ ଖାଇଥିବ ସେ ପଡ଼ିଥିବ ସେ ତାକୁ ଉଠେଇକି ବାହାରକୁ ଫିଙ୍ଗିଦିଏ ସେ ପିଲାଟି ଏତେ
ଆଉ ବାବୁ ମାଡ ଟିକେ ଖାଏ ପାଠ ପଢେନି ଆଉ।
ହଁ ୟା ମଝିରେ ତା ଦେହରେ ତାର ଟିକେ କାଛୁ କୁଣ୍ଡିଆ ଟାଇପରକ ଫଳି ଯାଏ ଖାଲି। କୁଣ୍ଡେଇ ହେଲା କଣ ଆଉ ସେ ଏମିତିଆ କୁଣ୍ଡେଇ ହେବ ତାକୁ ପାଖରେ କିଏ ଆଉ ବସେଇଲେନି। ଭାକ ତୋର କୁଣ୍ଡିଆ ମୁଣ୍ଡିଆ ହେଇଛି ତୁ ବସ। ସିଏ ତ ଆଜ୍ଞା ଔଷଧପତ୍ର ଆଣି ମାରିଲା ଭଲ ହେଲ ଏବେ ତାର ଟିକିଏ ଭଲ ହେଇଯାଇଛି ଏବେ ଟିକେ ପାଖରେ ସବୁ ବସୋଉଛନ୍ତି ଆଉ ତାକୁ କିଏ ପାଖରେ ବସାନ୍ତିନି। ଆଉ ଗୋଟେ ତାର କଣ ହେଇଚି ଯାଣିଛନ୍ତି ଆଜ୍ଞା ତା ମାମା ସେଦିନ କହୁଥିଲେ। ତାଙ୍କର ସବୁଦିନ ଗୋଟେ ବେଡ଼ସିଟ୍ ଛାତ ଉପରେ ଶୁଖା ହୁଏ।
ଆଉ ମୁତୁଛି କି।
ଆଜ୍ଞା କୁହନ୍ତୁନି କୁହନ୍ତୁନି ସେ ବେଡସିଟରେ ଥରେ କଣ ହେଇଛି ଆଉ ଜଣଙ୍କ ଘର ଛାତ ଉପରେ ତାଙ୍କେ ବେଡସିଟ୍ ସୁଖ୍ କାନ୍ତି ସେତେବେଳେ ମୁତୁରା ଗନ୍ଧେଇଲା ତାଙ୍କ ଘର ମାଲିକାଣୀ କହିଲା କହିଲା ଏଇ ବେଡସିଟ କାହାର ମୁଁ କହିଲି ମୁଁ ଆଜ୍ଞା ଜାଣିନି। ମୁଁ କହିଲି ତାଙ୍କର ବୋଧେ ହୋଇଥିବ ସେଇଠୁ ଆଉ ଆମ ମିସେସ ଥିଲେ ସେ କହିଲେ ହଁ ଏଟା ତାଙ୍କର। ନା ଏଇଟା ମୁତୁରା ଗନ୍ଧ ତାଙ୍କ ଝିଅ ମୁତେ କି? ମୁଁ ସେଇଠୁ ସେ ଛୁଆଟି ତା ଯାଇ ଥିଲା ଛାତକୁ। ମୁଁ ତାକୁ ପଚାରିଲି ଆଉ ତ ତମେ କଣ ବିଛଣାରେ ମୁତୀଥିଲ କାଲି ବେଡସିଟ ତମର ଓଦା ହେଇଛି। କହିଲା ହଁ ଆଜ୍ଞା ମାସରେ କୋଡିଏ ଦିନ ସେ ତାଙ୍କର ବେଡସିଟ୍ ସେ ଛାତ ଉପରେ ଶୁଖା ହବ। ତେଣୁ ସେ ଛୁଆଟି ତାର ମୂତେ ଏ ମୂତିବା ବାବଦ ତାକୁ ବହୁତ ମାଡ଼ ବି ହେଉଛି। ଆଉ ଯେତେ କହିଲେ ସେ ପିଲା ଚେଞ୍ଜ ହେଉନୀ। ୟା ପାଇଁ କିଛି ଜାଣିଛନ୍ତି କି କେମିତି ମୁୂତଟା ତାର ବନ୍ଦ ହେବ ଆଜ୍ଞା।
ତା କହିଲେ ରାତିରେ ହଁ ଖଡିିକା ଚେଁ ମାରିଦବ। ଆଉ ମୁତୀବନି।
ଓ ଖଡ଼ିକା ଚେଙ୍କା ମାରିଲେ ଆଉ ମୂତିବନି?
ଆଉ ମୂତିବନି ଆଉଁସି ହେଉଥିବ ତ ରାତିକରେ ଶୋଇବନି। କୁଣ୍ଡେଇ ହଉଥିବ ପୁଡୁଥିବ ଆଉ। ପରିସ୍ରା ନାଗିବ ପଦାକୁ ପଳେଇବ। ଆଉ କାହିଁକି ନା ମୁଁ ଏଇ ଖଡିକା ଚେଞ୍ଜହବ। ମାରିଥିଲେ ବୋଲି ମୋର ପରିସ୍ରା ବନ୍ଦ ହେଲା। ଆଉ ରାତିରେ ମୁତୁନି।
ନା ନା ଆକ୍ଚୁଆଲି ମୋ କଇଆ କଥା। ଏଟା ଗୋଟେ କଣ ରୋଗ ନା ଏମତି ଗୋଟେ ଅଭ୍ୟାସ। ତାର ସେ ମୁତିବାଲା ବେଳେ ଏବେ ଜଣାପଡ଼ୁଥିବ କି?
ମାଡୁଆ। ଗାଲି ଆଉ ଗାଲ କଣ? ଗାଲେଇକି ମୁତି ଦୋଉଛି।
ଏହାଦ୍ୱାରା ତା ପାଖରେ କେହି ଶୁ ତା ପା ହେଁ ତା ପାଖରେ ଯେଦି କେହି ଶୋଇବେ ସେ ବି ତାଙ୍କର ଓଦା ହେଇଯିବ କାର ମୋର ମନ ଅଛି ମୁଁହୁଁ ମୁଁ ଯେତେବେଳେ ପାଠ ପଢ଼ୁଥିଲି। ସେତେବେଳେ ମୋର ଗୋଟେ ସାଙ୍ଗ ମୋ ପାଖେରେ ଶୋଉଥିଲା। ତା ଙ୍କ ଘର ସେଇ ଇ ଇ ଉଁ କୋଠାର ଆଡ଼େ। ସିଏ ଶୋଇଥିଲା। ଥରେ କଁ କରିଚି ସେ ମୁତି ଦେଇଥିଲା। ଆଁ ମୁତି ଦେଇ ଥେଲା। ମୋ ଲୁଙ୍ଗିଟି ମଧ୍ୟ ଓଦା ହେଇ ଯାଇଥିଲା। ସିଏ କୋଉଚି ତୁ ମୁତି ଚୁ, ମୁଁ କଇଦେଲାକୁ ତୁ ମୁତି ଛୁ। ସ ପକୁତରେ ମୁତିଲା କିଏ? ସେ ତା ପରଦିନ ସ କାଳେ ମାନିଲା ଯେ ହଁ ସିଏ ମୁତିଚି ବୋଲି। ଆଜ୍ଞା! ସେ ଭୂତ କଥା କୁଅନ୍ତିନି। ଇଏ ଯୋଉ ପିଲାଟି ମୁତୁଚି ତା ମାମା କି? ତା ଦିଦି କି? ତା କିଏ ଶୋଇଥିବେ ତା ପାଖରେ ସେମାନଙ୍କ ଲୁଗାପଟା ଓଦା ହେଇଯିବ। କାଣା ଇଏ ଏ ବଡ଼ ପିଲାଟେ ମାନେ। ସେ ପଞ୍ଚମ ସପ୍ତମ ପଲାଣି। ତେଣୁ ଯାହାହେଲେ ତା ମୁୂତ ଟା ବହୁତ ଗନ୍ଧ ହବ। ତେଣୁ ତାଙ୍କ ଘରେ ବି ରାଗୁଥିବେ। ଏକୁ ତେଣୁ ତାକୁ ତାଙ୍କା ପଲଙ୍କ ଗଦି ଓପେରେ ଶୋଇ ଦଉନାହାନ୍ତି ଆଜ୍ଞା!। ଏକୁ କଁ କରୁଚନ୍ତି। ତଳେ ଶୋଇ ଦଉଚନ୍ତି। ଏଇ ସପ ବେଡ଼ସିଟ୍ ପକେଇ ଶୁଅ। ବୁଝିଲେ କି କାରଣ ଏଇ ମୁତିବା ରୋଗ ଯୋଗୁ
ଗଦି ଯିବ କିଏ ଶୁକେଇବ। ଗଦି ତ ଶୁଜିବନି ଗ୍ୟାସ ହବ। ଆଉ ଉଁ ତଳେ ଶୋଇଆକୁ ବାଧ୍ୟ ଆଉ।
ହଁଅଁ ସେଇଥିପାଇଁ ତାକୁ ତଳେ ଶୋଇ ଦୋଉଚନ୍ତି। ସେ ବେଡ଼ସିଟ୍ ସପ ପକେଇକି ଏନ୍ତିଆ କଥା ଆଉ। ତେଣୁ ଉଁ ଉଁ ଉଁ ସେ ପିଲାଟିର କିଛି କେମିତି ଛାଡ଼ିବ? ମୁଁ ସେଇ କଥା ଚିନ୍ତା କରୁଚି। ଏ ମୁତିବାଟା।
ଧାଗୁ ମେଡିକାଲ୍ ନେଇ ଦିଟା ତିନଟା ଇଞ୍ଜସିନ୍ ଦେଇଦେଲେ ବନ୍ଦ ହେଇଯିବ।
କୋଉ ମେଡ଼ିିକାଲ ନେଇ ଇଞ୍ଜେକସନ ଦବାକୁ ପଡ଼ିବ।
ଏଇ ଭୁବେନେଶର ଛଅ ନମ୍ବର ମେଡିକାଲ୍ ନେଇଯିବା।
ଆଚ୍ଛା! ଆଚ୍ଛା! ସେ ମୁଁ ସେଆ ଚିନ୍ତା କରୁଚି ଆଁ ତାହେଲେ ତାକୁ ସେୟା କରିବା। ଆଉ ଆପଣ ଖିଆପିଆ କଲେଣି ଏବେ।
କଁ କଇଲେ?
ଖିଆପିଆ ଏବେ କଲେଣି?
ନା କରିନି ଏ କରିବୁ ଆଉ।
ହଉ ହଉ ମୁଁ ରଖୁଚି ଏବେ।
ହଅ ହଅ, ହଁ ଠିକ ଅଛି।
ଆ କଣ କିଏ